ଆଉ କଣ କରୁଛ।
ଏତେ ଜୋର କହୁଚୁ ଯେ ଶୁଭୁଛି। ହ୍ୟାଲୋ।
ହଁ।
କୁହ। କରିବି ଆଉ କଣ ଏଇଠି ବଇଛି ଆଉ।
ହୁଁ। କୋଉଠି।
ଏଇଠି।
କୋଉଠି।
ଏଇ ତ ଗଛ ମୂଳେ ବସିଛି ଆଉ।
ଅ ହ। ଆଉ ଖରା କେମିତି ହଉଛି।
ଖରା ସେମିତି ଆମ ଆଡ଼େ ଏଇନେ ମେଘୁଆ ପାଗ ଦେଲାଣି।
ହଁ।
ଶୀତୁଆ ଶୀତୁଆ ଟିକେ ନାଗୁଛି।
ହଁ।
କଣ ପା ଆଉ କରିବା ଆଁ
ଆମ ଆଡେ ବରଫ ପଡୁଚି।
ବରଫ ପଡୁଛି। ଉଁ ଛାଡ ଆଉ କଣ ବା କରିବୁ। ଆଉ ସବୁ ଭଲ ଦେହ ପା ସବୁ ଭଲ?
ହଁ।
ଆଉ ଆଉ ଏଇ ବର୍ଷ କେମିତି କଣ କ୍ରିକେଟେ ଖେଳ ଷ୍ଟାର୍ଟ କରିବ?
ଆଁ ଦଶରା ପରେ।
ଦଶରା ପରେ ଷ୍ଟାର୍ଟ କରିବ ସବୁ ପିଲା ରହିକି ଖେଳିବେ ତ?
ହଁ।
ଉଁ ହୁଁ।
ଆଉ ଗରେ ସବୁ କେମିତି ଅଛନ୍ତି?
ହୁଁ ଭଲ ଅଛନ୍ତି ଆଉ ଖାଇବା ପିଇବା କଣ?
ଖାଇଥିଲି ଭାତ ଖାଇଥିଲି ଗରମ ଭାତ।
ହଁ।
ତମେ କଣ ଖାଇଚ?
ପଖାଳ।
ପଖାଳ? ଯାହା ହଉ ପଖାଳ ତ ଖାଉଚ ହାଲୋ।
ଆଁ। କହିଯାଉ। ହାଲୋ।
ରିବା ଆମ ଗାଁ ରେ ଏଇ ଯୋଉ ଗଛ ପତ୍ର ଉରା ଝଡେଇ ଯାଉଚି ଯେ ଶାଳୁଆ ଗଛ।
ଆଁ।
ଗୁପଚୁପ ବାଲା କାଇଁ ଆଉ କିଛି ନେଇନି ପତ୍ର ଫତ୍ର।
ଅହଂ ଆଉ?
ଉଁ?
ଆଉ ସବୁ ଭଲ ଦେହ ପା।
ଭଲ। ଇଏ ଖତ ଫତ ଲଗଉଚନ୍ତି ଆଣିକି ଆଉ।
ଅଁ ହଁ। ଚାଷ କେବେଠୁ ଷ୍ଟାଟେ?
ମାନେ ଗୋଟେ ତାଜ୍ ମହଲ ଅ ଫିଲ୍ମ ଟେ ଦେଖୁଥିଲି ଯେ ତାଜ ଷ୍ଟୋରି ଫିଲ୍ମଟେ।
ହଁ।
ସେ ଫିଲ୍ମରେ ତାଜମହଲ ଉପରେ ଗୋଟେ ଫିଲ୍ମଟେ ହେଇଥିଲା ଆଉ।
ଅଁ ହଁ ଚାଷବାସ?
ରୋଷେଇ ବାସ?
ଚାଷ ଚାଷ?
ଚାଷ ତ ଏଇ ଚାଲିଚି ଏଇନେ ବାଦାମ ଚାଲିଚି।
ଅଁ ହଁ।
ବାଦାମ ସିଜିନି ଆଇଲେ ଏଇନେ ବାଦାମ ଚାଲିବ ଆଉ।
ଅଁ ଆଉ ପାଣି ବୋଧେ ଖରାଦିନେ ତମ ଆଡ଼େ ଫୁଲ୍ ଥିବ ବାଦାମ ଫାଦାମ କରିଚ।
ହଉ। ଚାଲିଛି ଆଉ।
ଅଁ।
ଚାରିଟା ପର୍ଯ୍ୟନ୍ତ ରହିବା ପାଣି ଟିକେ ଦରକାରେ।
ହଁ। ଆଉ ଖରା କେମିତି ହଉଚି?
ପରା ତ ଯୋର ଜାର ହଉଚି। ପାଣି ଖାଲି ଆମେ ପିଇଲୁୁ ଚାରି ପାଞ୍ଚ ବୋତଲୁ ନାଖେ। ତଥାପି ବି ଶୋଷ ମଣ୍ଟୁ ନାହିଁ।
ହଓଃ ତୋରାଣୀ ପିଇଦେଲନି?
କୁଅ ପାଣି ଆଣିଲେ ଭଲ ହବ। ଆଉ ହେ ପୁରା କଣ ଫ୍ରିଜ କୁହନ୍ତି, ସେ ଫ୍ରିଜ ପାଣିରେ ନଲେ ଚଳିବ।
ହୁଁ। ତୋରାଣି ପିଇଦେଲନି।
ତୋରଣୀ ପା ଗରମ ଭାତ ଖାଇଚି। ଗରମ ଭାତରେ ତୋରାଣୀ ବାହାରୁନି।
ତୋରାଣୀ, ଖାଇଥାନ୍ତ ପଖାଳ ଭାତ ନା ଖରା ଦିନ।
ହୁଁ କଣ ବା ଆଉ କରିବା ଚାଲିଚି ସ ଖେ ଦୁଃଖେ ସଂସାର। ଆଉ ତମ ଦେହ ପାହ ସବୁ ଭଲ?
ହଁ ଭଲ।
ଯୋଉ ହାତ ଭାଙ୍ଗିଥିଲା?
ହଁ ବ ଠିକ ହେଲାଣି।
ତମେ ଟିକେ ଭତା ଫତା ଗୁରା ଇଏ କରୁନ ଦେଖିବା। ଏଇ ଭିନ୍ନକ୍ଷମ ଦିବ୍ୟାଙ୍ଗ ଭତ୍ତା। ପାଇବ କାରଣ ଆମ ଗାଁରୁ ଗୋଟେ ପିଲାଟେ ସେମିତି ଭତ୍ତା ଆପ୍ଲାଏ କରିୁଚି, ତା ଗୋଡ ଭାଙ୍ଗି ଯାଇଥିଲା ଗୋଡ ରଡ ପଇଚି, ସେ ଭତ୍ତା ବି ପାଉଚି।
ହଁ ହଁ।
ଏ ମୁଁ ଦେଖିବା କାହା କହି କାହି କରେଇ କରେଇ ଦିଅ।
ନାଇଁ ମ। କରିବା। ଠିକ ହେଇଗଲାଣି।
ଏକା ଗଲେ ବି ହବ ଯେ କଥା ହଉଚୁ। ହୁଁ।
ଜ୍ଞା ଆଉ ଖେଳା ବୁଲା କେମିତି କଣ ଚାଲିଚି?
ଯାହା କୁହ ପୁରା ତମ ସହିତ ତ ଏମିତି ମଝିରେ ମଝିରେ କଥା ହେଲେ ତ୍ରି ସହିତ କଥା ହେଲା ଭଳିଆ ଲାଗୁଚି।
ଆଉ ଖେଳ କେମିତି ଚାଲିଚି?
ଖେଳ କାହିଁକି ଏଇ ବର୍ଷ ଚାଲିନି?
ଆଉ
ଏ ଓହୋ।
ଆଉ ଖେଳ ସିଏ ଚାଲିନି କଣ ହେଲା କି ଅସୁବିଧା?
ନାଇଁ ନୂଆ ପିଲା ବାହାରିବେ ଏଇ ବର୍ଷ। ନୂଆ ପିଲା ବାହାରିଲେ ଖେଳ ହବ ଆଉ।
ହଁ।
ହଁ ଭାଇ କୁହ।
ଆଉ ତମେ କଣ କ୍ୟାପଟେନ ହେଇଯାଇଚ ଦଳର ଅଧିନାୟକ?
ଅଧିନାୟକ କରିଚନ୍ତି ଦେଖିବା।
କେତେ ଦିନ ରହୁଚି ସେ ଆଉ ଗୋଟେ ପିଲା ଅଛି ମୋଟା ହେଇକି ସିଏ ଆସିଲେ ମୁଁ ଅଧିନାୟକ ଛାଡ଼ିବି। ଏ ପୁଣି ହବ। ଆମର ଜଣେ ଆଗରୁ ଥିଲେ ଯିଏ ପୁରୁଣା ଅଧିନାୟକ। ପୁରୁଣା ର ପୁରୁଣା ପତଳା ହେଇକି ଟିକେ ଟାଇପ ର ପିଲାଟି। ସିଏ ତାଙ୍କର ଆଉ ସେ ମୋଟା ଭାଇର ଟିକେ ସମ୍ପର୍କ ନିବିଡ।
ଓହୋ।
ସିଏ ଆସିଲେ ସିଏ ହେବେ। ମୁଁ ଖାଲି ଖେଳିବି ଆଉ। ଖେଳିବି କିନ୍ତୁ ଏଇ ବର୍ଷ ଖେଳିବି ସବୁ ମ୍ୟାଚ ଖେଳିବି। ପିଲାଙ୍କୁ ସହଯୋଗ କରିବ।
ହଁ, ହଁ।
କୁଆଡ଼େ ଦେଖିଆ ଚାକିରି ବାକିରି ଭଗବାନଙ୍କ ଦୟାରୁ ଲାଗିଯାଉ।
ଅ ହଁ।
ଆଉ କେତେ ଦିନି ଗାଁ ରେ ଏମିତି ବୁଲିକି ଖାଉଥିବି ନିଜିକୁ ଗୋଟେ ଖରାପ ଲାଗୁଛି।
ଅ, ହଁ।
ନା କଣ ତମର କଣ ଯାଉଚି। ତମେ ତ ବଶିଲେ ଲକ୍ଷେ ଖଟିଲେ ଲକ୍ଷେ।
ଖାଲି ତ ଉ ଘ
ନିଦ ଯାହା କୁହ ପୁରା ଅଲଗା ପ୍ରକାର ଲାଗୁଛି। ସୁଲସୁଲିଆ ପବନ ହଉଚି ଭଲ ଜାଗା ଟିକେ କିନ୍ତୁ ପାଇଚେ।
ଓହୋ ଓହୋ କୋଉଠି ଅଛ କି?
ଜଙ୍ଗଲ ତ।
ଆଉ ସେଇ ଯେଉଁ ଚଢ଼େଇ କ ଚିକିରିମିକିରି ସବଦ ଶୁଭୁଛି।
ହଁ ହଉ ସେ କଣ କରିବା ଆଉ।
କେତେ ଦିନ କଣ ଚାଲିୁଛି ଚାଲୁ।
ଆଉ ଖେଳ ଅଭ୍ୟାସ କରୁନ କି?
ଖେଳ ଅଭ୍ୟାସ ହଉ ହଉ ହେଇଯିବ ଦଶରା ପରେ। ଟିକେ ମେଘ ପାଣି କମିଲେ ଅଭ୍ୟାସ ଷ୍ଟାର୍ଟ ହବ। କାରଣ ଆମର ଶୀତ ଟା ମୁଖ୍ୟ ଖେଳରେ। ଶୀତ ଦିନେ ଶୁଖିଲା ବର୍ଷା ଫର୍ଷା ହେବନି ଏଇ ଟାଇମରେ ଖେଳ ହୁଏ।
ଗାଁରେ ଖେଳୁନ କି ତୁଲ ତୁଲିଆ ବଲ ତୁଲ ତୁଲିଆବଲ।
ନାଇଁ ନାଇ ଏଇନାକେ ଚାଟାବେଳିଆ ଛୁଆଙ୍କ ସହିତ ଖେଳୁଛି ଆଉ।
ଓହୋ ନିଦ ଆସିଲାଣି ବୋଧେ।
ନିଦ ତ ଯବର ମାରୁଛି ଭାବୁଛିୁ କନ୍। ଶୋଇ ପଡିବି ତାପରେ ଯାହା କରିବି ଯବି ଶୋଇବି କଣ ସେଇତ ପଇସା ପଛରେ ବାୟା କି ଖୁସି ମଜା କରୁଛେ ସମତେ।
ଉଁ ହୁଁ।
ତମର ଏଇଟା ପାଞ୍ଚ ଗୁଣ୍ଠ ଜମି ଆଇଲେ ବିଲ ହଉଛି।
କଣ?
ପାଞ୍ଚ ନମ୍ବର ଗୁଣ୍ଠୁ ଜମିଟା ଏଇବା ଚାଷ ହଉଚି।
ହଁ, ହଁ।
ହଁ ହେଇଯାଉ ଭଲ କଥା ପାଞ୍ଚ ଗୁଣ୍ଠ ସଇଲେ ଫୁଣି ଟିକେ ରେଷ୍ଟ ନବ ପୁଣି ଆଉ ଗୁଣ୍ଠେ କରିବ ଆଉ।
ହ, ହ। ଆଉ ତମ ଘର କେତେ ନମ୍ବର ଚାଲିଛି?
ମୋର ପାଞ୍ଚ ଗୁଣ୍ଠ ସରି ଯାଇଛି ସକାଳୁ। ଏଇନ ଆଉ ଗୁଣ୍ଠେ ଗୁଣ୍ଠେ ଲଗେଇବୁ ସମସ୍ତେ ଆଉ।
ହଁ ହଁ।
କରିବୁ ଦେଖିଆ କଣ ହୋଇଛି ଆଉ।
ଓହୋ।
ଆଉ ତମ ଭାଇଙ୍କର ଗୁଣ୍ଠ ସଇଲାଣି।
ଭାଇଙ୍କର ହଁ ବାଇଙ୍କର ଚାଷ ସରି ଯାଇଛି।
ଆଉ କଣ କରୁଛନ୍ତି?
ସିଏ ଶୋଇଛନ୍ତି?
ଓ ଆ ସେ ଯୋଉ ଘାସ ଗେଞ୍ଜୁଥିଲେ?
ଘାସ କେଞ୍ଚୁଥିଲେ ନା ଖାଉଥିଲେ?
ଗେଂଜୁଥିଲେ।
ହଁ ଏ ତ ଘାସ ମତେ କାଇଁ ଲାଗୁନି ତମର ଏ ମାସ ରେ ପଇସା ଆସିଲା ଭଳିଆ
ହ।
ଘାସ ଫାସ କହୁଛୁ।
ହଁ ଆ ଘାସ କାଟିଲେ ସିନା ଗାଈଗୋରୁ ଖାଇବେ।
ଜାମୁକୋଳି ଖାଉନ? ଭଲ ଲାଗିବ?
ହଉ ଖାଇବା ଆଉ
ଖାଉଥବ।
ପାଚୁ।
ହୁଁ ହୁଁ ଆଉ ପ୍ଲସ୍ ଟୁ ପାସ୍ କଲଣି?
ହଁ କରିଛି।
ହଉ ଫଟୋଟି ଟିକେ ପଠେଇବ?
ହଁ ହଁ ପଠେଇବା।
ହଉ। ହ ଆଉ କରିବି ସମୟ ତ ଗଡି ଗଡି ଗଲାଣି। ଆଉ ଅଳ୍ପ ସମୟ ତାପରେ ଟିକେ ଶୋଇବି।
ହଁ।
ଆଉ କଥା ହେବାକୁ ଟାଇମ୍ ନାହିଁ।
ହଁ।
ହ କଣ ବା ଆଉ କରିବା?
ଆଉ ସବୁ ଭଲ।
ହଁ ଭଲ ଆଉ
ହଉ ତାହେଲେ ତମେ ଶୁଅ ମୁଁ ରହୁଛି ଆଉ
ହଉ।
ହଉ।